କୁହ ଆଉ କଣ
ନାଇଁ ମୁଁ ତ ମୋର ଏଇଟା ଫାଷ୍ଟ ଟାଇମ ଛଅ ବର୍ଷ ସ ଭିତରେ ଆଉ ଏଇଟା ଫାସ ଟାଇମ ଏଇ ଯାହା ହେଲା
ନାଇଁ ତମର ବେଳିକିି ଆଉ ହୁଅ ନ୍ତିତ ।
ଆଜ୍ଞା
ଯୋଉ ବେଳିକି ଆଉ ହୁଅନ୍ତି ସେଟା ଆଉ ହୁଅନ୍ତି।
ଥରେ ଖାଇବା ହଉଥାଏ ଯେହେତୁ ଇଏ ଆମର ମାନେ ରକ୍ତରେ କିନ୍ତୁ ତୁ ସେପେରେଟ୍ ବୁଝିଲେ ତ ହଁ ତ ଆମର
ଖାଲି ମାନେ ପାଳିବା କଥା।
ପାଳୁଛୁ ଆଉ ଆମେ ସବୁ ପାଳୁଚୁ ହୁଁ ରାତିରେ ବି ଆମେ ରୁଟି କରି ଟିକେ ଖାଇ ଦଉଛୁ ଦଉଛୁ ଦଉଛି। ରାତିରେ ରୁଟି ଖାଇ ଦଉଛୁ କରିକି ସକ୍ କାଳେ ଅ ମୁଢି ଫୁଡ଼ି ଖାଇଲୁ ଥାପରେ ଦିପରେ ଭା
ହଁ ହଁ ପୁଅ ବି ସେୟା ଖାଉଛି ନା?
ହଁ ପୁଅକୁ ଦେଇ ଦଉଛି ସବୁ।
ହଁ ହଁ ହଁ ହଁ ସେ ଛୋଟ ପିଲା ହଁ ଚଳିବ।
ହଁ ତା ଙ୍କର କହିଲେ ପୁରା ଛୋଟ ପିଲାଙ୍କର ବାରଣ ନାହିଁ ମୁଁ ସେ
ଚାଳିବ ଚାଳିବ ହଁ ଚାଳିବା। ଚାଲିବ।
ଏଇଭଳିଆ କଥା ଆଉ ଆମର ଆଜି ଆମର। ଲାଷ୍ଟ ରୋଷେଇ ହେଲା ଆଜି ରାତିରେ ତାଙ୍କ ଘରେ ପୁଣି ପିଠା ଭାତ ଖାଇବୁ।
ହଁ ହଁ ହଁ ହଁ ତା ଭାତ ଖାଆନ୍ତି
ନଅ ଦିନରେ ପିତା ଭାତ ଖାଇବୁ।
ହଁ ପିତା ଖାଆନ୍ତି ତ ଖାଆନ୍ତି।
ଘାଟ ଅଛି ନା
ତମର ନଅ ଦିନରେ ପିତା ଭାତ ଖାଆନ୍ତି ନା
ଆଜ୍ଞା
ନଅ ଦିନରେ
ଆମେ ଯୋଉଦିନ ମରିଲେ ତା ପରଦିନ
ହଁ ସେଦିନ ଖାଆନ୍ତି।
ଖାଇଥିଲୁ? ଆଉ ହେଲା ଏଇଭଳିଆ ଆଉ ତାପରେ
ଆଉ ତମ ହଜବେଣ୍ଡଙ୍କର ଆସିନି ଯୋଉ ପ୍ରୋଗ୍ରାମ।
ହଁ ସିଏ ତ ତାଙ୍କର କଣ୍ଟିନ୍ୟୁ। ବର୍ତମାନ ଅଫ୍ ଟାଇମ୍ ଚାଲିଛିନା ନା ଏବେ ଆଉ ନାହିଁ।
ହଁ ଆଚ୍ଛା ଏବେ ଯାଇକି ଦଶ ସାରାବେଳେ
ତା ନା ତା ତାପରେ ରଥ ଆମର ରଜ ଟା ହବ ରଜ ମୋହସ୍ଛ ସବୁ ଯୋଉମାନେ କରୁଛନ୍ତି। ତ ସେମାନଙ୍କ
ହଁ ହଁ ହଁ ହଁ। ଆଚ୍ଛା । ଭଲ ଗୋଟେ ଗୋଟେ ପ୍ରୋଗ୍ରାମ ରେ କେତେ କଣ ଦିଅନ୍ତି?
ଅ ତାଙ୍କର ଲୋକାଲ ହଉ କି କି ମାନେ ଫିପ୍ଟି ସେ ହନଡ୍ରେଡ କିିଲୋ ଭିତ୍ର ଭିତେରେ ହେଲେ ଅଢେଇ ହଜାର ଆଉ ବାହାରୁ କୁ ହେଲେ ଅଧିକ ଆଉ । ତିନି ଚାର ଏମିତି ଆସୁଛି ଆଉ। ସେ ତ ବିଷ୍ଣୁ ମୋହନ କବି ଜାଣିଛନ୍ତି? ବିଷ୍ଣୁ ମୋହନ କବି ।
କେ ଅଧିକା ଦେଉଥିବେ।
ହଁ ଦଶହରାରେ ଅଧିକ ଦିଅନ୍ତି। ଆଉ ଜାଗର ଜାଗର ନାଇଟ ଟାକର ଅଧିକ ଦଅନ୍ତି ।ଡ
ହଁ ହଁ ଜାଣି ଏବେ ଶୀତଳ ଷଷ୍ଠୀ ହବ ବା ।
ହୁଁ ହୁଁ ହୁଁ।
ଏବେ କେବେ ଶୀତଳ ଷଷ୍ଠୀ ଅଛି ସତେଇଶି ନା ମୁଁ ତାରିଖ ଜାଣିନି ନିର୍ଦ୍ଦିଷ୍ଟ ତାରିଖ ଶୀତଳ ଷଷ୍ଠୀ ଅଛି। ଥରେ ବି ପ୍ରୋଗ୍ରାମ ପୁରୀରେ ବି ସେମତି ବଡ ପ୍ରୋଗ୍ରାମ ହଉନି କି?
ହଁ ଆପଣ ବି
ପୁରୀରେ ସେମତି ସବୁ ବଡ ବଡ ପ୍ରୋ ହଁ କଣ କହିଲ?
ବିଷ୍ଣୁ ମୋହନ କବି କି ଚିହ୍ନିଛନ୍ତି ବିଷ୍ଣୁ ମୋହନ କବି। ଗୀତ ଗାଆନ୍ତି ଯୋଉ ପ୍ଲେ ବେକ୍ ସିଙ୍ଗର। ଏଇ ଯେମିତି ଖ
ନା ନା ଜାଣିିନି ଜାଣିିନି ଆଚ୍ଛା ଆଚ୍ଛା ହଁ ଆଚ୍ଛା ହଁ ହଁ ହଁ ନାଁ ଜାଣିନି ହଁ
କମି ସିଏ ପରେ କୁଆଡେ କାମ କରୁଥିଲେ ମ୍ୟାମ
ଆଚ୍ଛା କେମିତି ଜାଣିଲ?
ମୁଁ ସେଇ ତାଙ୍କ ମିସେସ୍ ମୋ ଇଏରେ ଅଛନ୍ତି ବୁଝିଲେ ଫ୍ରେଣ୍ଡରେ ଅଛନ୍ତି।
ହଉ ହଁ ହଁ ସେଇଠୁ?
ତ ସିଏ ଆମ ବାଲେଶ୍ଵର ଚ ଆଉ ସେ ଏଇ ଆଉ ସେ ପ୍ରୀତି ମ୍ୟାଡ଼ାମ ବ ସେି ବି ଆମ ବାଲେଶ୍ୱର ଝଅ ସେଇ ତାଙ୍କ ମା ଥିଲେ ସ୍କୁଲ ହେଡ଼୍ମିଷ୍ଟ୍ରେସ୍ ଥିଲେ ତ। ଆମେ ଚିହ୍ନିଛୁ ତ ତାଙ୍କର ଏଇ ସବୁ ଯୋଉଁ ଇନଷ୍ଟାଗ୍ରାମରେ ତାଙ୍କର ତୁ ଯୋଉ ଇଏ ଭିଡିଓ ଗୁଡାକ ସବୁ ଛାଡନ୍ତି। ତ ହୁଁ ହୁଁ ସେଇଠୁ ମୁଁ ଜାଣିଲି। ନାଇଁ ତାଙ୍କୁ ପଚାରିଥିଲି। ପଚାରିଥିଲି କି ଆପଣ କିଛି କରୁଛନ୍ତି କି? ଆ ଇଏ ନା ହଁ। କହିଲେ କି ହଁ ହଁ ମୁଁ କରୁଛି। ତମେ କେମିତି ଜାଣିଲ। ତମେ ସେଥିରେ କରୁଛ କି? ମୁଁ କହିଲି ହଁ ମୁଁ ଥିଲି ଏବେ ଆଉ ନାହିଁ। ନା କଣ ପାଇଁ? ମୁଁ କହିଲି ନାଇଁ ଏମିତି କାମ ମତେ ଠିକ ଲାଗିଲାନି ମୁଁ କରିପାରିଲିନି ଟାଇମ୍
ଆଛା ସିଏ କରୁଛନ୍ତି?
ଏବେ ତ ମୁଁ ବେଶୀ ଦେଖୁଛି ଆଉ ତ କାଇଁ ସେ ଭିଡିଓ ଛାଡୁନାହାନ୍ତି ବର୍ତ୍ତମାନ ସେ ବେଶୀ ଡ୍ୟାନ୍ସ ସେନ୍ସ କରିକି ଛାଡୁଛନ୍ତି। ଅଧିକ ଭାବୁ
ହଁ ଏବେ ହଁ ହଁ ହଁ। ନା ନା। ଏବେ ସମସ୍ତେ ଛାଡି ସାରିଲେଣି କାମ। ସେମାନେ ସବୁ ପ୍ରାୟ ସବୁ କାମ ଛାଡି ସାରି ସାରିଲେଣି। ରଶ୍ମି ଦେବୀ ସେ ପୁରା ଛାଡି ସାରିଲାଣି। ସମସ୍ତେ ଛାଡି ସାରିଲେଣି । କିନ୍ତୁ ଯାହାର ପଇସା ଅଛି ସେମାନେ କରୁଛନ୍ତି ।କିନ୍ତୁ ମୁଁ ଆଉ କଣ୍ଟିନ୍ୟୁ କ ହଁ କରୁଛନ୍ତି କରୁଛନ୍ତି। ଆ ଛନ୍ତି ।ସେ କରୁଛନ୍ତି ।ଆଉ ଇଏ କରୁଛନ୍ତି ପିନାଲି ମ୍ୟାଡ଼ାମ କରୁଛନ୍ତି। ଆଉ ସସ୍ମିତା ମ୍ୟାଡ଼ାମ ନିବେଦିତା ମ୍ୟାଡ଼ମ୍ ଆଉ ସସ୍ମିତା ପ୍ରଧାନ କୁ ବି ମୁଁ ଫୋନ କରିଥିଲି ସେ ମତେ କହିଲେ କି ଆଉ ଓ ତମେ ତ ମୋତେ ଏମିତି ଆଣିକି ଫସେଇଦେଲ। ତ ମୁଁ କହିଲି ଦେଖ ତମେ ଯୋଉ ସିଚୁଏସନରେ ରହିଲ ମୁଁ ବି ସେ ସିଚୁଏସନରେ ସମସ୍ତେ ସମସ୍ତେ ସେହି ସିଚୁଏସନ୍ ରେ ରହିଲେ। ମୁଁ ଜାଣିଥିଲି ମୁଁ କାହିଁକି ଆସିଥାନ୍ତି। ମୁଁ ଜାଣିନଥିଲି ସବୁ ତ ଠିକ ଠାକ ସବୁ ଚାଲିଥିଲା। ହଁ ଦୋଷ ଦେଇପାରିବନି ତାପରେ ସବୁ ତ ଠିକ ଠାକ ଚାଲିଥିଲା କିଛି ଖରାପ ନଥିଲା । ସବୁ ଠିକଠାକ ଚାଲିଥିଲା । ମୁଁ ବି ପ୍ରୋବ୍ଲେମ ବୋଲି ସମସ୍ତେ ପ୍ରୋବ୍ଲେମ ରେ ପଡ଼ିଲେ। ତ ନେକ୍ସଟ୍ ଆମେ ଆଉ ପ୍ରୋବ୍ଲେମ୍ ରେ ନପଡ଼ିବାକୁ ତ ମୁଁ ଆଉ କଣ୍ଟିନିଉ କରିଆକୁ
ଆମେ ଟାଇମ ତ ନେଲୁ ନା ଫିର ବି ଏତେ ମାସ ଟାଇମ୍ ତ ନେଲୁ ଯେ ସଲଭ ହେଇଯି
ହଁ ହଁ ଫିର୍ ବି ଆମେ ଟ୍ରାଏ ବି କରଲୁ ନିଜ ଆଡୁ ପଇସା ଦେଇକି ଟ୍ରାଏ ବି କଲୁ ବହୁତ ପଇସା ବି ନଷ୍ଟ କରିଛୁ ।କିନ୍ତୁ ଆଉ ନଷ୍ଟ କରିବାକୁ ଇଚ୍ଛା ନାହିଁ ତ ଏବେ ମତେ ମଝିରେ କହିଥିଲେ ନା ମ ତେ କିଏ ଆଉ ହୁଁ ଆମର ପ୍ରାରମ୍ଭ ହେଲାଣି ଆଉ ଥରେ ବୋଲି ତ ମୁଁ ତାଙ୍କୁ ଫୋନ ବି କରିଦେବି ଥିଲ କି ତମେ କାମ ଆଗକୁ କରିବାକୁ ଚାହୁଁଛ ସେ କିଛି କହିଲେନି ଜଣେଇଲେନି । ମୋର ବି ଭଲ । କାରଣ ସିଏ ଯଦି କାମ ଆରମ୍ଭ କରିବେ ମୋର ନାହିଁ ମାନେ ମତେ ହିଁ ବର୍ଡନ ଟା ଉଠେଇବାକୁ ପଡିବ ନା । ନମ୍ବର ଦିଅ ମାନେ ଦରକାର ନାହିଁ ।
ସସ୍ମିତା ମ୍ୟାଡାମ ତାହେଲେ ଆଉ କରୁନାହାଁନ୍ତି ନାଇଁ।
ସସ୍ମିତା ମ୍ୟାଡାମ କରୁଛନ୍ତି ।
କରୁଛନ୍ତି? ନା ନାଇଁ ଆପଣଙ୍କର ସସ୍ମିତା ତାଃ
ଆମର କିଏ ସସ୍ମିତା କହିଲ?
ମୋଟି।
ନାଁ ନାଁ ନାଁ ନାଁ ସିଏ କରୁନାହାନ୍ତି।
ହୁଁ ହୁଁ।
ରଶ୍ମିତା ପ୍ରଧାନ ସିଏ କରୁନାହାନ୍ତି। ସିଏ କରୁନାହାନ୍ତି କି ମୁଁ ବି ତାଙ୍କୁ ଇଏ ଫୋର୍ସ କରୁନାହିଁ।
ହୁଁ ନାଁ ନାଇଁ ନ କରିବା ଟା ଭଲ। ଆମେ ତ ନିଜେ କରୁନୁ ଆମେ ଜଣଙ୍କୁ
ହଁ ହଁ ହଁ ହଁ। ସିଏ ବି ତାର ବି ପଇସା ବି ୱେଷ୍ଟ ଯିବ ତା ପଇସା ହୋଉ କି ଯାହା ପଇସା ବି ହୋଉ ପଇସାଟା ମାନେ ନଷ୍ଟ ହୋଉଚି ମାନେ କାମ ଲା ଗୁନି କିଛି ତ ସେଇଟା ବେଶୀ ବାଧୁ ହଉ ର ହଁ।
ସେ ବା ମୁଁ ଏତେ ପର୍ଯ୍ୟନ୍ତ ମୋର ରିକଭରୀ ମୁଁ
ହଁ ହଁ ଅବଶ୍ୟ ମୁଁ ମୋର ରିକଭରି କରିଚି ସତ କିନ୍ତୁ ମ ଏତେ ସାଟିସ୍ଫାଇ ଲାଗିଲାନି ତ ମୋର ଯେ ତେବେଳେ ବି ମାନେ ମୋ ହଜବେଣ୍ଡ ଚାନ୍ସ ପାଉଛନ୍ତି ମତେ ପାଟି କରଛନ୍ତି।
ହଁ ହଁ ତମେ ହଁ ତମେ ଆ ଗରୁ ଇଏ କରିଦେଇ
ହୁଁ ଷ୍ଟାର୍ଟିଂଟାରେ ରିକଭରି ହେଇଗଲା।
ମୁଁ ଟିକେ ସ୍ମା ଭାବୁଥିଲି ଆଗୁଆ ବଳ ସ୍ଲୋରେ ଏବେ କଣ ହେଇଯାଇଛି କି ପାଞ୍ଚ ହଜାର ଦେଇକି ତମେ କରିବ। ଆଉ ଅଧିକ ପଇସା ନାଇଁ ପାଞ୍ଚ ହଜାରେ ତମେ ଜଏନ୍ କରିବ। ତ ପାଞ୍ଚ ହଜାର ଜଏନ କଲେ ଆମେ କଁ ଆଗୁକୁ ପୁଣି ଅ ମାନେ ସେଇ ଜି ଚ କରିବାକୁ ପଡ଼ିବ ନାଁ ନାଇଁ?
ହଁ ସେଇଆ ତ। ଏ
ତ ମତେ ସେଇ କ ତ ମ୍ୟାଡମ କହିଲେ ତମେ କର। ତମେ କାଇହିଁ ଛାଡୁଚ? ଆଉ ତମେ ଛାଡନି ତମେ କର। ଆଉ ସେମତି କିଛି ନାଇଁ ମୁଁ କହିଲି ମ୍ୟାଡମ ମୋ ହଜବେଣ୍ଡ ମାନେ ଏଇ ଜିନିଷ ମାନେ ଆଉ ଚାହୁଁନାହାନ୍ତି ମୁଁ ସେଇଥିରେ ପଶେ ବୋଲି। ନାଁ କାହିଁକି? ମୁ କହିଲି ମ୍ୟାମ୍ ସେ କହୁଛ ଏ ସବୁ ହୁ ଭଲ ଜିନିଷ। ନୁହଁ ପଇସା ପତ୍ର ନ କଷ୍ଟ ହଉଛି ଅଯଥା। ତ ତମେ ସେଥିରେ ଆଉ ଖସିବା ଦରକାର ନାହି ତ ପଣ କହିଲେ ନାଇଁ ଆମର ପାଞ୍ଚ ପାଞ୍ଚ ହଜାର ଟଙ୍କାରେ ବି ଜଏନିଂ ହଉଛି ଅଛି ଆଉ ତମେଇ କରରେ ମଙ୍ଗ ନାଁ ମ୍ୟାଡ଼ମ। ମୁଁ କରିବିନି ମୁଁ ଆଉ ସେ ରେ ମୁଁ ଆଉ ପଶିକୁ ଚାହୁଁନି। କାରଣ ମୁଁ ଟଙ୍କା ଟେ ବି ଦେଇ ପାରିବିନି। ତ ମୁଁ ଆଉ କସିବାକୁ ଚାହୁଁନି ଯଦି ବିନା ଇନଭେଷ୍ଟମେଣ୍ଟରେ ହଉଛି ତାହେଲେ ମତେ କୁହନ୍ତୁ କିନ୍ତୁ ମୁଁ ଦେଇପାରି ଦେବି ନାହିଁ।
ହୁଁ। ମତେ ଆଉ କେବେତି ଯ ଫନ୍ କି ମେସେଜ ସେଉ କି କରନ୍ତି ନହି
ନା ଖାଲି ମତେ ଆଉ ଜୟଶ୍ରୀ ପଛରେ ପଢ଼ୁଥିଲି କିନ୍ତୁ ମୁଁ ତ ସାଇଡ଼ ହେଇଗଲି ଜୟଶ୍ରୀ ପଛରେ ପଡ଼ିିଛନ୍ତି ଏଥିପାଇଁ କାରଣ ସିଏ ନମ୍ବର ଦିଅନ୍ତି। ସୁ ନମ୍ବର ଦେବେ ଲିଷ୍ଟ ରଖିବେ କି ପଇସା ଦେଲା ତାର ସବୁ ଦେଖିବେ ଆଉ ତ ସେଏ ବାଧ୍ୟ ତ ଇଏ କହୁଛି କି ମୁଁ ତ କାମ କରିବିନି ତ ମତେ କାହିଁକି ସେ ଏଥିରେ ପଶଉଛନ୍ତି। ମତେ ମୁଁ ନମ୍ବର ଦେଲେ ପଇସା ରଖିଲେ ମତେ ପଇସା ମିଳିବ କି ପଇସା ତ ମିଳିବନି। ତ ସେମ୍ ଜିନିଷ ହେଲା ମତେ ଲୋକମାନେ ଫୋନ କରିବେ ଯେହେତୁ ମୋ ଛୁଆ ମାନେ ନା ବଡ ବଡ କ୍ଲାସ ହେଲେଣି। ତାଙ୍କ ବଡ ଝିଅର ତାଙ୍କର ହଉଛି ପ୍ଲସ ଟୁ ସେକେଣ୍ଡ ଇୟର ତାର ପୁଣି ପୁଅର ବି ବୋର୍ଡ ଏଜାମ ଆଉ ତ ସିଏ ଚାହୁଁନାହାନ୍ତି। ସେ ସବୁ ଇଏରେ ପଶିବାକୁ ହେଲା ଆଉ ଏମିତି କଥା ଆଉ।
ହଉ ମ୍ୟାାମ ତାହେଲେ ଠିକ ଅଛି ହଁ ମୁଁ
ହଉ ଠିକ ଅଛି ଠିକ ଅଛି ଠିକ ଅଛି ହଉ ମୁଁ ରଖୁଛି ହେଲା ବାଏ।